ହ
ହ୍ୟାଲୋ
ହ୍ୟାଲୋ ହଁ
ହଁ ହଁ
ଆଉ ତମ ସେପଟେ ରଜ କେମିତି ସେଲିବ୍ରେସ ହୁଏ?
ଆମର ସମସ୍ତେ ନୂଆ ଡ୍ରେସ ପିନ୍ଧନ୍ତି, ସବୁ ସାଙ୍ଗ ହୋଇକି ବୁଲିବାକୁ ଯାଉ। ଆଉ ଦୋଡିରେ ଆମେ ଖେଳନ୍ତି।
ଦୋଳି ଲାଗେ ସବୁ ପ୍ରକାର ଯୋଉ ପଟା ଦୋଳି ଆଉ ଯୋଉ ଲଗାନ୍ତି
ହଁ ହଁ ଆମର ସବୁ ଡୋଳୀ ଲାଗେ।
ଓହଁ ନାଇଁ ଏପଟୁ ଏତେ ଭଲ ହୁଏନି ଯେ, ସେମିତି ନର୍ମାଲି ହଁ ଅଁ ଦୋଳି ଟିକେ ଖେଳନ୍ତି। ଆଉ କଣ ଏମିତି ଘର ଭିତରେ ରହିବା କଥା ଆଉ ଆମର ଆଉ କଣ ରଜ ତମେ ଝିଅ ମାନଙ୍କର ରଜ ଭଲ।
ଆମେ ଏବେ ଝିଅ ଅଛ ଆମ ରଜ ଭଲ।
ହଁ ଝିଅ ଟାଇମରେ ରଜ ଭଲ। କେହି କିଛି କହିବାର ନାହିଁ କି କିଛି ଟେନସନ୍ ନାହିଁ, କିଛି କାମ ବି କରିବାର ନାହିଁ, ଖାଲି ନୂଆ ଡ୍ରେସ ପିନ୍ଧିଦ ଖାଇ ପିଇକି ସଜେଇ ହେଇକି ବୁଲ ଦୋଳି ଖେଳ
ହଁ
ରଜ ପାନ ଖାଅ କି ନାଇଁ?
ହଁ ରଜପାନ ଖାଏ, ରଜ ପାନ ଅଧିକ ଭଲ ଲାଗେ।
ହଁ ରଜ ପାନରେ ରଜରେ ଯଦି ରଜ ପାନ ନ ଖାଇବ ତାହେଲେ ସି କିି ରଜ।
ହଁ ବା।
ହଁ ଆଉ ଡ୍ରେସ ଆଣି ସାରିଲଣି ରଜ ପାଇଁ।
ହଁ ହଁ ମୁ ଡ୍ରେସ ଆଣିସାରିଲିଣି ରଜ ପାଇଁ। ତମର?
ହଁ ମୁଁ ଶାଢୀ ଆଣିଛି ଯେ, ଦେଇଛି ବ୍ଲାଉଜ ସିଲେଇ କରିବା ପାଇଁକା ଦେଲେ ଦେଖିବା ଯଦି ଗରମ ନହବ ତ ପିନ୍ଧିବି ନହେଲେ ନାଇଁ ସେ ପିନ୍ଧିବାରେ ନାହିଁ, ଆମର କଣ ରଜ ଆଉ ଘର ଭିତରେ। କାଲି ଟିକେ ପିନ୍ଧିକି ଫଟ ଉଠେଇଦବା କଥା ଆଉ। ହଁ
ତା ତେ ଘରେ ରୋଷେଇ ଫୋସେଇ କଲ ଆଉ କଣ।
ହଁ ସେଇଟା ତ ନାଇଁ ଏପଟେ ଅଛି ଯେ କଣ କହିଲ କି ରଜରେ ମାନେ କାଟନ୍ତିନି ଝିଅ ମାନେ କି ସ୍ତ୍ରୀ ଲୋକ ମାନେ ଅ ପରିବା ପତ୍ର କାଟନ୍ତିନି। ହଁ ପରିବା କାଟନ୍ତିନି ମସଲା ବାଟନ୍ତିନି ନା ଏପଟେ ଅଛି ଝିଅ ସ୍ତ୍ରୀ ଲୋ ଲୋକମାନେ କେହି ପରିବା କାଟନ୍ତିନି ରଜ ତିନିଦିନି। କେ ପରିବା କାଟିବେନି କି ମସଲା ବାଟିବେନି।
ଆଚ୍ଛା ଆଚ୍ଛା ତାହାଲେ କିଏ ମାନେ ଏସବୁ କରନ୍ତି?
ପୁଅ ପିଲାମାନେ ଘରେ ଯୋଉ ପୁଅ ପିଲାମାନେ ଥିବେ, ସେମାନେ ସେଦିନ ତା ର କାମ ଅଧିକ ପଡ଼ିଯିବ। ରଜ ତିନିଦିନ ସେମାନେ ସବୁ ପରିବା କାଟି ଦେଇକି ଯିବେ ସକାଳୁ
ହୁଁ
ନା ଟିକେ ଟିକେ ଯିବେ ଯିବା ଆଗରୁ
ଆରେ ତମେ ମାନେ ଖାଲି ରୋଷେଇ କରିବ।
ହଁ ଖାଲି ରୋଷେଇ କରିଦବୁ।
ଏଇଟା ଫାଷ୍ଟ ଟାଇମ ଶୁଣିବାକୁ ପାଇଲି।
ହଁ ନାଇଁ ଏପଟେ ଅଛି ସକାଳୁ ଉଠିକି ର ତା ଜାଣିଛନ୍ତି କି ଆମେ କାଟିବୁନି ବୋଲି ପରିବା ସରିଲା ସେ ତାଙ୍କର ଉଠିକି ସକାଳୁ କହିବେ କଣ ପରିବା କଟା ହବ ଆଜି ଆଣ ଆମ ପାଖକୁ ଆମେ କାଟି ଦଉଛୁ। ସେ କାଟି ଦେଇକି ରଖିଦେଇକି ଯାଇଥିବେ।
ହିଁ ବର୍ଷରେ ଥରେ ତାହେଲେ ପୁଅ ପିଲା କାମ କରନ୍ତି ଆଉ।
କାମ କରନ୍ତି ହଁ।
ହଁ। ସେମାନେ ଭାବୁଥିବେ ରଜ ତା କଣ ପାଇଁ ଆସେ।
ଆଉ ଆମ ମାନଙ୍କର ରେଷ୍ଟ ନା ରଜ ତିନି ଦିନ ବଢିଆ ମଜା ଆଉ କଣ ପରିବା କଟା ନାଇଁ ମ ସଲା ବଟା ନାଇଁ ସେତିକି ତ ମଣିଷ ଟିକେ ପାଇଗଲା କାମ କମ। ଆଉ ଖାଲି ଟିକେ ରୋଷେଇ କରିଦିଅ ଆଉ କଣ ହଁ। ଆଉ ପୋଡା ପିଠା ହୁଏ କି ନାହିଁ ତମ ଆଡେ?
ହଁ ଆମେ ଆଲେ ପିଠା ହୁଏ।
ହୁଁ କି କି ପିଠା ହୁଏ ସବୁ?
ଆମର ଯୋଉ କଣ କୁହନ୍ତି ସେଟା ତାହା ମାନେ ନା ଟା ମୋର ମନେ ପଡୁନି।
ପୋଡ ପିଠା ହୁଏନି କି ସେପଟେ?
ହଁ ହଁ ମୁଁ ମୁ ଖାଲି ସେଇଟା ଖାଏ ନହେଲେ ମାନେ ଆଉ କିଛି ଖାଏ ନା।
ଓ ଆଉ କୌଣସି ପିଠା ଖାଅନି ତମେ?
ନା ମତେ ମାନେ ଭଲ ଲାଗେ ନା।
ଚକୁଳି ପିଠା ଖାଅନି?
ନା।
ହଁ ନା ଚକୁଳି ପିଠା ଏତେ ଭଲ ଲାଗେ ସମସ୍ତଙ୍କୁ ଯା ହଉ ମୁଁ ନୂଆ ଶୁଣିଲି ଯେ କାହାକୁ ଗୋଟେ ଏମିତି ଚକୁଳି ପିଠା ଭଲ ଲାଗେନି ବୋଲି ଖାଇବାକୁ।
ନା ନା ଖାଏ କିନ୍ତୁ ମୁଁ ଇଚ୍ଛା ହେଲା ଖାଏ ନହେଲେ ମୁଁ ଖାଏ ନା।
ଅଁ ହ ଖାଲି ବିରିୟାନୀ ଖାଇବ ଆଉ।
ହଁ ମତେ ବିରିୟାନୀ ବହୁତ ଭଲ ଲାଗେ ଭେଜ ବିରିୟାନୀ ଚିକେନ ବିରିୟାନୀ।
ହଁ ହଁ ମୁଁ ତ ଚିକେନ ଖାଏନି ଟୋଟାଲ ଆଉ ଚିକେନ ବିରିୟାନୀ ତେଣୁ ଖାଏନି ମତେ ଭେଜ ବିରିୟାନୀ ମୋର ବହୁତ ପସନ୍ଦ।
ହୁଁ। ଆଚ୍ଛା ଚିକେନ ତମେ ଖାଅନି?
ନାଇଁ ମୁଁ ଚିକେନ କେବେ ବି ଖାଏନି।
ହୁଁ ମାନେ ତମ ଘରେ କେହି ଖାଆନ୍ତି ନା ଖାଲି ତ
ନାଇଁ ନାଇଁ ମୁଁ କେବଳ ଖାଏନି ଖାଆନ୍ତି ଘରେ ଖାଆନ୍ତି ମୁଁ ହଜବେଣ୍ଡ ଖାଆନ୍ତି। ପୁଅ ବି ପୁଅ ତ ଖାଏନି ଚିକେନ ଆଉ ଖାଆନ୍ତି ସିଏ ତ ଏକା ଖାଆନ୍ତି ଆଉ।
ଆଚ୍ଛା ଆଚ୍ଛା।
ଆଉ ମୁଁ ଚିକେନ ଖାଏନି ମାଛ, ଅଣ୍ଡା, ମଟନ ଖାଏ। ହେଲେ ଚିକେନ ମତେ ଏତେ ମୁଁ ଖାଏନି ତ ଟୋଟାଲ କେବେ ବି ମୁଁ ଖାଇନି ଚିକେନ।
ଆଜ୍ଞା ମାନେ ଛୋଟ ବେଳୁ ନା ଏବେ ଏମିତି
ନାଇଁ ଛୋଟ ବେଳୁ ମୁଁ କେବେ ବି ଚିକେନ ଟା କେମିତି ଜିନିଷ ମୁଁ କେବଳ କେବେ ଚାଖିନି ଟୋଟାଲ।
ହୁଁ ହୁଁ।
ମତେ ଚିକେନ ବହୁତ ଭଲ ଲାଗେ ମତେ ମାଛ ଖାଇବା ପାଇଁ ଡର ଲାଗେ ତା କଣ୍ଟା ପାଇଁ।
କଣ୍ଟା ଯୋଗୁ ନାଇଁ ସବୁ ପେଟି ପିସ୍ ଗୁଡାକରେ କଣ୍ଟା ଏତେ ବାହାରେନି ନା।
ପେଟି ଖାଏ ଆଉ ଯୋଉ ଫିସ ଲାଙ୍ଗୁର ସେଗୁଡା ଖାଏନି।
ହଁ ହଁ ଲାଞ୍ଜ ଟାରେ ବହୁତ କଣ୍ଟା ବାହାରେ।
ହଁ ସେଟା ଭଲ ହିଁ କିନ୍ତୁ ସେଥିରେ ବହୁତ କଣ୍ଟା।
ହଁ ହଁ। ଆମ ଘରେ ମାଛ ହେଲା ମାନେ ଲାଞ୍ଜ ଟା ମୋର ମତେ ଲାଞ୍ଜ ଭଲ ଲାଗେ ଖାଇବାକୁ।
ଆଉ ପେଟିରେ ତ ସବୁ ଲମ୍ବା ଲମ୍ବା ଥାଏ ସେଟା ତ ବାହାରି ଯିବ ଆପେ ଆପେ ଆଉ।
ହଁ ସେଟା ତ କିଛି ବାହାରି କରିବାକୁ ପଡିବନି ବାହାରି ଥିବ ଆଉ। ଆଉ ପଖାଳ ଖାଅ କି ନାଇଁ।
ହଁ ପଖାଳ ଖାଏ ପଖାଳ ବି ଭଲ ଲାଗେ।
ହଁ ପଖାଳ କୁ ମାଛ ଭଜା ବେଶି ଭଲ ଲାଗେ।
ହଁ
ଖାଇଛ
ମୁଁ ଗରମ ଦିନରେ କ ହଁ ମୁଁ ଗରମ। ଦିନରେ ମାନେ ପଖାଳ ଅଧିକ ଖାଏ।
ହଁ ଏଇତ ଖରା ଦିନରେ ତ ଖାଇବା କଥା ପଖାଳ ଆଉ। ଆଉ ଶୀତ ଦିନରେ କଣ ପଖାଳ ଖାଇବାକୁ ଇଚ୍ଛା ହବ କି? ଶୀତ ଦିନରେ ଖାଲି ମଣିଷ ଖୋଜିବ ଗରମ ଗରମ ଟିକେ କଣ ମିଳନ୍ତା? ଖାଇ ଦିଅନ୍ତା।
ଆଉ ଶୀତ ଦିନ ତ ସବୁ ଗରମ। ଖୋଜିବେ ଥଣ୍ଡା ଖୋଜିବେ।
ଥଣ୍ଡା ଖୋଜିବେ ହଁ। ଶୀତ ଦିନରେ ବରା ପକୁଡି କି ଗରମ ଗରମ ବିରିୟାନୀ କରିଦିଅ। ଖାଇଦିଅ ଆଉ ଭେଜ ବିରିୟାନ ଶୀତ ଦିନ ତ ସବୁ ପ୍ରକାରର ପରିବା ବି ମିଳିଯାଏ। ଆଉ ତ ହଁ ଭେଜ ବିରିୟାନୀ ଟିକେ କରିଦିଅ ଖାଇଦିଅ ଗରମ ଗରମ କିଏ ଆଉ ଭାତ ଡାଲି ତୋର କାରୀ ଏତେ ପ୍ରକାର କରୁଛି।
ଶୀତ ଚାଲଦଛି କରିକି ଶୋଇପଲେଇବ। ଗାଧୋଇବାକୁ ବି ଇଚ୍ଛା ହବନି।
ହଁ ଗାଧେଇବାକୁ ବି ଇଛି ହବନି।
ତମକୁ କୋଉ ଋତୁ ମାନେ ଭଲ ଲାଗେ?
କୋଉ ଋତୁ ସେମିତି କଣ ସେ ସବୁ ଋତୁରେ ଆଜେଷ୍ଟ୍ କରିକି ଚାଲିବା କଥା ଆଉ କଣ? ଶୀତ ଦିନ ଶୀତ ଦିନରେ ମତେ ଏଇ ଟିକେ ବସି ଭଲ ଲାଗେ। କଣ ପାଇଁ ନା ଯୋଉ ଦେହରୁ ଝାଳ ବାହାରେନି ସେଥି ଯୋଗୁରୁ ମତେ ଭଲ ଲାଗେ। ଶୀତ ଦିନଟା।
ହଁ ମତେ ବି ଶୀତ ଦିନ ଭଲ ଲାଗେ ଶୀତ ଦିନ ଯେତେ ଘୋଡେଇ ହେଇକି ରହିଲେ ରହି ହେଇଯିବ। କିନ୍ତୁ ଗରମ ଦିନରେ ତ କିଛି କରିବାକୁ ଇଚ୍ଛା ହବନି।
ହଁ ଖରା ଦିନ ଟା କଣ ଯଉ ଝାଳ ଯୋଉ ବାହାରିବ ଏଇଟା ବେଶୀ ବିରକ୍ତ ଲାଗେ ଭାରି।
ଛି ଦେହ ହାତ ମାନେ ଅଲଗା ପ୍ରକାର ହେଇଯାଏ।
ଅଲଗା ହଁ। ମାନେ କିଛି ଟିକେ ତୁ ସଜ ହେଇପାରିବୁନି ତୁ ଟିକେ ଫଟ ଉଠେଇ ପାରିବୁନି। କୁଆଡେ ବୁଲି ଯିବୁ ଯୁଆଡେ ସେ ଚୁଟିକି ଟେକି ଟାକିକି ଉପରକୁ ଥୋଇକି ଯିବୁ। ଛୁଟି ଟିକେ ଚାଡି ପା ରିବୁନି କିଛି ବି କରିପାରିବୁନି ସୁଗ୍ ଯୋଉ ଖରା ଦିନରେ।
ହଁ।
ଆଉ ଶୀତ ଦିନରେ କଣ ତ ମାନେ ଯେମିତି ତମେ ମେକଅପ୍ ନେଇକି ସଜବାଜ ହେଇକି ଯୁଆଡେ ଯାଇ- ଥାଅ ସେମ୍ ଆସିଲା ବେଳକୁ ବି ତମ ସେଇଭଳିଆ ଥିବ ତମ ମେକପ୍ ଟା। କିଛି ଚେଞ୍ଜ ହବନି।
କିନ୍ତୁ ଗରମ ଦିନ ଯାଇଥିବ ଗୋଟେ ପ୍ରକାର ଆସିବ ଆଉ ଗୋଟେ ପ୍ରକାର ହେଇକି।
ଆଉ ଗୋଟେ ପ୍ରକାର ହେଇକି ହଁ ହଁ। ଆଉ ବର୍ଷା ଦିନ ତ ଆହୁରି ଆଉ। ହଁ ତମେ ଯାଇଥିବ ଘରୁ ସଜବାଜ ହେଇକି ଯଦି ବାଟରେ ଅଧାରେ ବର୍ଷା ହେଇଗଲା ତାଲେ ସବୁ ବୋହିଯିବ ତମର। ଓଦା ହେଇକି ସବୁ ବୋହିଯିବ।
ସେଟା ତ ଆଉ କରି ଗୋଟେ ପୁରା ମାନେ ସବୁଆରେ କାଦୁଅ କାର ହେଇଥିବ।
ହଁ ଆଉ ବର୍ଷା ହଉଛି କି ନାଇଁ ତମ ସେପଟେ?
ଆମ ଏଠି ବର୍ଷା ହେଇନି କାଲି ବର୍ଷା ଉଠେଇକି ଆସିଥିଲା କିନ୍ତୁ ମୁଁ ସେ ପଳେଇଲା ପୁଣି।
ହଁ ଏପଟେ ବି ସେମିତି। ଟୋଟାଲ ବର୍ଷା ହଉନି ନାଇଁ ନାଇଁ ବର୍ଷା ହଉନି। କାଲି ସେମିତି ବର୍ଷା ଉଠେଇଥିଲା କେ ତେ ଜୋର ବର୍ଷା ଉଠେଇଲା ଆଉ ବର୍ଷା ହଉନି।
ହବନି ହେଲା।
କାଲି ତ ଏତେ ଜୋର ବର୍ଷା ଉଠେଇ ହଁ ହାୱା ପବନ ଜୋରସୋରେ ହେଲା। ଏଇନେ କହିବ ବର୍ଷା ଢାଳି ପକେଇବ ଏଇନେ ନା ଆଉ ଟୋଟାଲ କିଛି ବର୍ଷା ହେଲାନି ଗଲା।
ସେଇପା।
ସେ ଟିକେ ଟିକେ ବର୍ଷା ଯଦି ହେଇଯାନ୍ତା ଟିକେ ଭଲ ଲାଗନ୍ତା ରଜ ଟା ଟିକେ ଭଲରେ କାଟି ହୁଅନ୍ତା।
ହଁ ଗରମ ହେଲେ ଆଉ ରଜରେ ହଁ ଗରମ ହେଲେ ଆଉ କିଏ ରଜରେ କିଏ ବୁଲାବୁଲି କୁଆଡେ କରିପାରିବ? ନା କଣ ନୁଆ ଡ୍ରେସ ପିନ୍ଧିବ କି? କଣ ଯୋଉ ମାନେ ବି ପିନ୍ଧିବେ ବି ସେ ଘଣ୍ଟେ ଦି ଘଣ୍ଟା ଯାଇନଥିବ ପୁଣି ତାକୁ ଓଲ୍ହେଇଆଲ୍ହେଇ ଦେଇକି ଥୋଇଦେବେ।
ସବୁ ଓଲ୍ହେଇ ପକେଇବେ।
ହଁ ଟିକେ ଭଲ ପାଗ କଲେ ହଁ ନୂଆ ଡ୍ରେସ୍ ପିନ୍ଧିକି ଏଁ କି ଫିଲିମ୍ ଦେଖିଯିବ କି କଣ କରିବ ଟିକେ କୁଆଡେ ନହେଲେ ବୁଲିଯିବ।
ହଁ
ରଜରେ ବେଶୀ ଭଲ ଲାଗେ ଫିଲିମ୍ ଦେଖି ଯିବାକୁ ଭଲ ଲାଗେ।
ହଁ ଫିଲିମ୍ ଦେଖିବା ସାଙ୍ଗ ମାନଙ୍କ ସହିତ ବୁଲିବା। ଖୁବ୍ ଭଲ ଲାଗେ। ତମେ ମେସେଜ ଶିଖିଛ?
କଣ କହିଲ?
ମୁଁ କହିଲି ମେସିନ୍ ଶିଖିଚ।
ମେସିନ୍।
ହଁଅଁ।
କଣ ମେସିନ୍ କହିଲ ବୁଝିପାଇଲିନି।
ମାନେ ଡ୍ରେସ୍ ସିଲେଇ କରିବା।
ଅ ସିଲେଇ ମେସିନ୍ ନା ନା ମୁଁ ଶିକିନି, ତମେ ଶିଖିଛ କି?
ମୁଁ ସିକୁଛି ଏବେ।
ଅଁ ହଁ କଣ କଣ ସବୁ ଶିକିଲଣି?
ସବୁ କଲେଜ ଏବେ ଡ୍ରେସ୍ ସିଲେଇ କରିବା ଶିଖିଚି।
ଅଁ ବ୍ଲାଉଜ୍ ଶିଖି ସାଇଲଣି।
ନା ନା ଶିଖିନି ଏଇ ଡ୍ରେସ୍ ସରିଲେ ବ୍ଲାଉଜ୍ ଶିକିବି।
ଅଁ ହଁଅଁ। ଆଗ ଡ୍ରେସ୍ ଟା ଶିଖଉଚନ୍ତି ନାଇଁକି।
ହଁ ସେଇଥି ହଁ ଏବେ ସବୁ ଛୁଟି ଅଛି ନା ସେଇଥିପାଇଁ।
ହଁଅ। ଅଁ